ହାଲୋ।
ହଁ ହାଲୋ।
ଆଉ କଣ କରୁଛନ୍ତି ଆପଣ? ଖାଇ ସାରିଲେଣି?
ଏତେ ସକାଳୁ ମୁଁ କଣ ଖାଉଛି? ଏ ଚା ଫା ପିଇକି ଏଇ ଟିକେ ବସିଛି ଆଉ ଆଉ, ରୋଷେଇବାସ ସାରିଲାଣି? ହଁ କହୁନାହାନ୍ତି।
ହଁ ମୁଁ ପଚାରୁଥିଲି ଆପଣ ଏବେ କଣ କରୁଛନ୍ତି?
ଏଇ କାମ ସାରିକି ଆସିକି ଚା ପିଇକି ଏଇଠି ବସିଛି ଟିକେ ତାପରେ ରୋଷେଇବାସ କରମି, ପିଲାମାନେ ଖାଇବେ ଆଉ
ହଁ ଓହୋ, ତାହେଲେ ଆପଣ ଆଜି ଏତେ ଶୀଘ୍ର ସବୁ କାମ ସାରି ସାରିଲେଣି, ତାପରେ ଆଜି ବୋଧେ ଆପଣଙ୍କର ସବୁ କାମ ଜି ସରି ଯାଇଛି ନା
ହଁ, ମୋର ଏତେବେଳେ ହେଇନି ସବୁ କାମ ସରିଯାଏ, ପୁଣି ଗାଧୁଆ ପାଇଁ କାମ ହବନି ଫ ଖିଆ ପିଇ ସରି ମଜାଧୁଆ ହବ। ଫେର ଖାଇବେ, ରୋଷେଇବାସ ହବ, ଏଟ ନାଇଁ କି ଆଉ କାମ କେତେ? ସରୁଛି, ତା ପଛୁ, ତା ପଛୁ, କାମ ଲାଗିକି ରହିଛି। ଆମ କଣ ସରିବ?
ହଁ, ଆଉ ମୁଁ ଶୁଣିଥିଲି କି? ଆପଣ କଣ ଭଲ ସିଲେଇ କରନ୍ତି, ମୁଁ ଆପଣଙ୍କୁ ଚାରି ପାଞ୍ଚଟା ଡ୍ରେସ ଆଉ ଶାଢ଼ି ଦେବି ଆପଣ ମୋର ସିଲେଇ କରିକି ଫଲ ଲଗେଇଦେବେ?
କରୁଛି ନା ବ୍ଲାଉଜ ଗୋଟେ ହେମ ସିଲେଇ କରୁଛି, ଦେଇଥିଲେ ତ, ଟିକେ କାମ ସରିଗଲେ ଏତେବେଳେ ମୁଁ କରେ। ତାପରେ ଖରାବେଳକୁ ଟିକେ କରେ ଆଉ କେତେ ମତେ ଟାଇମ ହୁଏନି, ମୁଁ ବେଶୀ କାମ ବି ରଖେନି, ମୁଁ ଦେଇପାରେନି ଆଉ ଆପଣ ଯଦି କହୁଛନ୍ତି ଦେଇଦେବେ କିନ୍ତୁ ତର ତର ହେବେନି, ମୁଁ ସମୟ ସୁବିଧା ଦେଖିକି, ଆଠ ଦିନ ଭିତରେ କରିକି ଦେଇଦେବି। କାଁନା ମୋ ଘର କାମ ସାରିକି କଲା ବେଳକୁ ମତେ ଟାଇମ ଦରକାର, ତମେ ତରତର ହେନେ, ମୁଁ ଆଉ କଣ ଶୀଘ୍ର ଦେଇପାରିବି।
ହଁ, ହଁ, ମୋର, ହଁ ହଁ ମୋର ବି ଏବେ କିଛି ଦରକାର ନାହିଁ ମ, ଏବେ ମୁଁ ଏଇ ଏଇ ଆର ମାସ ଆର ମାସ ବେଳକୁ ମୋର ଟିକେ ଅଛି ତ ଗୋଟେ ବାହାଘରି ଆ ସେଇ ଏଥିରେ ମୁଁ ଦେବି ମାନେ ଆଉ ଦି ମାସ ପରେ ଅଛି, ଆପଣଙ୍କୁ ଦେଇଦେବି ଆପଣ ଧୀରେ କରିକି ଦେବେ ଆଉ ଅଧା ଅଧା କରିକି ନହେଲେ ଗୋଟେ ଗୋଟେ ଗୋଟେ କରିକି ଦେବେ, କଣ ହେଲା ସେଇଠୁ, ମାନେ ଏବେ ତ ବହୁତ ଟାଇମ ଅଛି ନା।
ହଁ ଆ, ହଁ ଠିକ ଅଛି ତା ସେମିତି ହେଲେ ମୁଁ କରିଦେବି ଆଉ, ତର ତର ହେଲେ ମୁଁ କରିପାରିବିନି, କାହିଁକି ନା ମୁଁ ବେଶୀ ରଖୁନାହିଁ ନା। ଆଉ ତକ୍ତର ହେବେ ଯଦି, ମୁଁ ଶୀଘ୍ର ଦେଇପାରିବିନି, ଫେରେ ରାଗିବେ, କହିବେ
ହ ହ ହଁ, ହଁ, ମୁଁ ଦେଇଦେବି ଏଇ ଆଇ ରବିବାର ସୁଧା ମୁଁ ଦେଇଦେବି, ହାଲୋ ଶୁଭୁଛି। ହାଲୋ। ହାଲୋ।